ହ୍ୟାଲୋ।
ହଁ ହଁ କୁହ।
ହଁ କୁହ।
ହଁ ତମେ କଣ କରୁଛ?
ଏଇ ପଶିଛି ଆଉ କଣ କରିବା। ମତେ ମୋ କଥାଗୁଡା ଡବଲ ଶୁଭୁଚି ସ୍ପିକର ଅନ୍ ଅଛି କି ଫୋନର?
ନାଇଁ ନାଇଁ ମୋ ଫୋନ ତ ସ୍ପିକର ଅନ ନାହିଁ। ମୁଁ ଇୟରଫୋନ୍ ବି ଲଗେଇନି।
ହଁ ମତେ କିନ୍ତୁ ମୁଁ ଯୋଉ କଥାଟା କହୁଛି ମତେ ସେଟା ଇକୋ ହଉଛି ମତେ ଆଉଥରେ ଶୁଭୁଛି।
ନା ନା ମୁଁ ସ୍ପିକର ଦେଇନି।
ଆଛା ଆଛା ଠିକ ଅଛି ଆଉ। ରୋଷେଇ ଶିଖିଛ ବେଶୀ କୋଉଟା ଭଲ ରୋଷେଇ କରିପାରିବ? ଆଇଁଷ ରୋଷେଇ କରିପାରିବ ନା ଚିକେନ?
ମୁଁ ଯାହା ମାନେ କହିଲି ନା ନ ମାଲ ମାନେ ଯାହା ନର୍ମାଲ ଖାଇବା ହିଁ ମାନେ ଶିଖିଛି ମାନେ ଭାତ, ଡାଲି, ଭଜା ହିଁ ବନେଇପାରିବି ମସଲା ତରକାରି କିଛି ବି ଯେମିତି ନନଭେଜ ଉପରେ ଆଇଁଷ ଆଇଁଷ ନା ପା ନା ମୁଁ ରୋଷେଇ କରିନି ବା ମମି କରିଦିଏ ତ ସେଥିପାଇଁ ଏତେ ନାହିଁ ଆଉ।
ହଁ ବାହାରେ ତ ରହୁଛି ହଷ୍ଟେଲ ଯେତେବେଳେ ରହୁଥିଲି ମୋ ଦିଦି ରହୁଥିଲା ମୋ ଦିଦିର ମୋର ମିଶିକି ରହୁଥିଲୁ। ତ ଦିଦିର ୱାର୍କ ଫ୍ରମ୍ ହୋମ୍ ଥିଲା। ତ ଦିଦି ତାର ରୋଷେଇ କରିକିନା ତାର କାମ କରୁଥିବ ମୁଁ ଆସିବି ଖାଲି ଖାଇ ବିି ସରିଲା ମୋର ସେତିକି କାମ। ତାପରେ ତାମେର ହଁ ହଁ ତାର ୱାର୍କ ଥିଲା ନା ସେ ଅଫିସ ଯାଇନି ତ ରୋଷେଇ କରିଦିଏ ତ ତାପରେ ତାର ମ୍ୟାରେଜ ଏଇ ମାନେ ପ୍ରିଭିୟସ୍ ଇୟର ମାରେଜ ହେଇଗଲା। ସିଏ ମ୍ୟାରେଜ୍ ହେଲା ପରେ ତାପରେ ପରେ ମୁଁ ଦୁଇ ମାସ ଭିତରେ ହିଁ ଜବ୍ ଛାଡ଼ିଦେଲି। ତ ତାପରେ ଏବେ ମୁଁ ସେଥିପାଇଁ ଘରେ ଅଛି ଆଉ।
ରୋଷେଇ କରିବାକୁ କଷ୍ଟ ହେଲା ବୋଲି।
ବହୁ ନାଇଁ ରୋଷେଇ କରିବା ପାଇଁ କଷ୍ଟ ହେଲା ବୋଲି ନୁହ କିନ୍ତୁ ନାଇଁ ସେଇଥିପାଇଁ କି ନୂହ କିନ୍ତୁ ହୁଁ।
ଅଫିସରେ ବି ତ କ୍ୟାଣ୍ଟିନ ର ସୁବିଧା ଥିବ ନା।
ହଁ ଖାଇବା ହଁ ସେମିତି ବାହାରୁ ବି ନେଇକି ଆସି ଖାଇଦିଏ ଦିନେ ଦିନେ ଦିଦି ବି ଦିନେ ଦିନେ ସକାଳୁ ଉଠିକିନା ଖାଇବା ବନେଇ ଦେଇଥାଏ ମୁଁ ଖାଇବା ନେଇକି ପଳାଏ ଅଫିସ।
ହୁଁ। ଦିଦି ମେ ବାହା ହେଇଗଲା ପରେ ପୁଣି ଖାଇବା ପିଇବା କେମିତି କଣ? ରହୁ ହୁ ହଁ ତମର।
ହଁ ସେଇବା ପା କହିଲି ତାର ବାହାଘର ହେଲା ପରେ ପରେ ହିଁ ମୁଁ ଦୁଇ ମାସ ଖଣ୍ଡେ ତାପରେ ଅଫିସ୍ ଯାଇଛି। ଆଉ ଦୁଇ ମାସ ହିଁ ତା ବାହାଘର ପରେ ଦୁଇ ମାସ ମାନେ ମୁଁ ବାହାର କିଣି ଖରାବେଳେ ବାହାର କିଣି ଖାଇଦିଏ। ଆଉ ରାତିରେ ଆସିଲା ପରେ ଯାହା ଯେମିତି ଟିକେ ମାନେ ଭାତ ଡାଲି ଭଜା ଏମିତି କିଛି ଗୋଟେ କରିନେଲେ ବାହାରୁ ଗୋଟେ କିଛି ଗୋଟାକ ମାନେ କିଣିକି ନେଇଆସିଥିବି ସେଆକୁ ଖାଇକି ରହିଯାଏ ସେମିତି ହିଁ କରୁଥିଲି। ତାପରେ ଦୁଇ ମାସ ପରେ ହିଁ ଜବ ଛାଡିଦେଲି ଜବ ଯେତେବେଳେ ଛାଡ଼ିଦେଲି ତାପଟରେ ଆଉ ତ ରହୁନି। ସେ ଭୁବନେଶ୍ୱରରେ ଘରେ ହିଁ ରହୁଚି ଆଉ।
ସେଇ ଟାଇମ ରେ ଯେତେବେଳେ ବାହା ହେଇଗଲେ ଭାବିଯିବ ଚୁଲି ମୁଁ ଏବେ ଖାଇବା ପାଇଁ ବଞ୍ଚୁନି ଏବେ ବଞ୍ଚିବା ପାଇଁ ମୁଁ ଖାଉଚି ଯହା ଯେମିତି ଟିକେ ଟିକେ ଖାଇଦବା କଥା ନା କଣ?
ସିଏ ବାହା ହେଲା ଯେତେବେଳେ ମୁଁ ତାକ କାନ୍ଦିଚି ସେଇ କଥା କହିକି ମୋତେ ଆଜି ଯାଏଁ ମୋତେ ଘରେ କୁହନ୍ତି କହିବ ଏଇ କଥା ହିଁ କହିକି କାନ୍ଦିଲା ଯେ ମତେ ଖାଇବା ପାଇଁ କିଏ ଦବ ମୁଁ ତୁ ସତରେ ଏକଥା କହି କାନ୍ଦିଚି ପୁରା ମୁଁ କହୁଚି ମତେ ଖାଇବା ପାଇଁ କିଏ ଦବ ତୁ ଯା ନା ମତେ ଛାଡିକି।
ନିହାତି ସେଇ ଟାଇମ୍ ରେ ଭାବିଥିବେ କି ମୁଁ ଏ ଆଉ ଖାଇବା ପାଇଁ ବଞ୍ଚିନି ଏଥର ବ
ଅ ହଁ ସେୟା ସେ ଖାଇଦଉଚି ହଁ ପା ସେୟା ହଁ। ସେୟା।
ହୁଁ। ଯାହା ହଉ ହୁଁ ହଁ। ଆଉ କଣ କୁହ।
ଘରେ ସମସ୍ତେ କଣ କରୁଚନ୍ତି?
ଘରେ ବୋଉ ରୋଷେଇ କରୁଚନ୍ତି ମୋ ଭାଇ ବସିଚି ମୁଁ ଏ ବସିକି ଫୋନରେ କ ହଉଚି ସେ ସବୁ ଫୋନ ଦେଖୁଚନ୍ତି ତାଙ୍କର ଆଉ। ଆଜିକାଲି ତ ଫୋନ ଟା ତ ଜାଣିଛ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ଫୋନ୍।
ସମସ୍ତେ ମାନେ ଛୋଟ ଠୁ ବଡ ଯାଏ ମାନେ ଫୋନ ସମସ୍ତଙ୍କର ଦରକାର ଆମ ଘର ତ ଚୁଇଁ ଚୁଇଁ ସବୁ ଅଛି ସେ ଦାଦା ଝିଅ ତାଙ୍କୁ ଗୋଟେ ଗୋଟେ ଫୋନ ନହଲେ ସେ ଖାଇବେନି ତାଙ୍କୁ ଫୋନ୍ ଦରକାର ଆଗ ତାପରେ ଯାଇଁ ସେ ଖାଇବେ।
ମୋର ବି ସେମ୍ ମୁଁ ବି ସେଇ। ମୋ ପାଖରେ ଫୋନ୍ ଟା ଥୁଆ ହେଇଥିବ ମୁଁ ଖାଉଥିବି ଫୋନ୍ ଟାକୁ ଦେଖୁଥିବି ମୁଁ ଗୋଟେ ଥର ଖାଇବା ରେ ଡାଲି ଜାଗାରେ ପାଣି ଗୋଳେଦେଇଥିଳି ଭାତ ଦେହରେ ଜାଣି
ହେ ଭଗବାନ ଏମିତି ପୁଣି ଅଛ ତମେ ଫୋନ ପଗୁଲୁ ତମେ ଗୋଟେ।
ଦେଖିଦେଖିକା ୟୁଟ୍ୟୁବ ଦେଖିଦେଖିକା ପୁଣି ଆଉ କିଛି ନାହିଁ ୟୁଟ୍ୟୁବ ଦେଖିକି ହୁଁ।
ଫୋନ ପୁରା ସମସ୍ତଙ୍କୁ ପୁରା ଫୋନ ଯାହାବିହେଲେ ସମସ୍ତଙ୍କ ଦରକାର ଜଦି ମାନେ ଗୋଟେ ଦିନ ତମକୁ ଫୋନ ଦିଆହବନି ତମଠୁ ଫୋନ ରଖା ହେଇଯିବ ତମେ କଣ ଦିନ ସାରା କରିବ ଟିକେ କହିଲ?
ମୁଁ ଶୋଇପଡିବି।
ଦିନ ସାରା କେମିତି ଶୋଇିବ?
ମୁଁ ଶୋଇିବି ମୁଁ ଉଠିବିନି ତୋତାଲେ ଆଖି ଖୋଲିବିନି ତ। ନିଦ ନ ଲାଗିଲେ ବି ମୁଁ ସେଇଠି ହିଁ ଶୋଇବି ଆଉ କିଛି କରିବିନେଇତ।
ମିନେ ଟାଇମ୍ ପାସ କରିବାପାଇଁ କିଛି ନାହିଁ।
ନିହାତି। ଫୋନ ଟ ଆଉ ଯଦି କଉଠି ଗପ ଯାଇଁକି ବସିକି କାହା ପାଖରେ ବସି ଦିଦି ହେରିକାଙ୍କ ସହିତ ବସି କଥା ହେବି ବି ଯଦି ଫୋନ ଟା ଥାନ୍ତା ତାହେଲେ ଆମ କଥା ହଉଚୁ ମୋ ଫୋନ ରେ ଫଟୋ ଉଠେଇି ରଖ ଥାନ୍ତି ଆମର ମୁଁ ଏଇଟା ଭାବିବି।
ହଁ ତାମାନେ ଫୋନ୍ ଟା ନିହାତି ଦରକାର ତମକୁ?
ମତେ ନିହାତି ଦରକାର ଆଉ ଫୋନ ରେ ବାଲାନ୍ସ ସେମିତି ରହିଥିବା ଦରକାର ବାଲାନ୍ସ ନସରିବା ଦରକାର ମୋ ଫୋନ ରୁ ବାସ ହୁଁ ଫୋନ ରୁ ବାଲାନ୍ସ ସରିଗଲେ
ସେଇଆ ତ ସେ ଫୋନ ତ ବାଲାନ୍ସ ସାରିଲେ ଆଉ ଫୋନରେ କିଛି କାମ ନାହିଁ ଆଉ। ନେଟ୍ ତ ନେଟ୍ କନେକ୍ସନ୍ ନ ରହିଲେ ସରିଲା କଥା ଆଉ। ହଁ କଣ କାମ କରିବନି ଆଉ।
ହୁଁ ଏଇସବୁ ଚାଲିଚି ଆଉ ନା? ରୁଟି ବନେଇ ଆସିବ ଟି!
ହଁ ରୁଟି ବନେଇ ଆସେ, ମାନେ ମାନେ ଦଳି ଆସିବ ମତେ ଭଲସେ ପୁରା ରୁଟି ଦଳାଟା ଭଲସେ ଆସେ, ରୁଟି ବି ସେକି ଦେବି ବି। କିନ୍ତୁ ଖଲି ଯା ଗୋଲ ଟିକେ କରିଆସେନି ଆଉ। କରିଦେବି କିନ୍ତୁ ସେ ଗୋଲ୍ ହୁଏନି ଆଉ ଟିକେ ଆଉ।
ଆଚ୍ଛା, ବେଳେବେଳେ ଚାରି କଣିଆ ହେଇଯାଉ ବେଳେବେଳେ ଆଉ କଣ ସେଫ୍ ହେଇଯାଉଥିବ ଅଲଗା ଅଲଗା ସେ୍ଫ ହେଇଯାଇ ନା କଣ!
ନହେଲେ ମମି କି ନହେଲେ ମୋଉ ଭଉଣୀ କହାକୁ କହିଦେବି ଯେ ମାନେ ତମେ ଆଗ କରିଦଅ ତାକୁ ଗୋଲ ଟିକେ ବେଲି କି କରିଦିଅ ମୁଁ ତାପରେ ସେକ କିଦେବି ପଛେକେ କିନ୍ତୁ କିଏ କରିଦିଅ କିଏ ହୁଉଏନି ମୋ ଦ୍ଵରା।
ମୁଁ ଦଳି ଦେବି ସେକି ଦେବି ତମେ ଖାଲି ବେଲ ଦିଅ।
ହଁ ହଁ ସେଇୟା। ଆଉ ମାନେ ପୁରୀ କିନ୍ତ ଯଦି କରିବି ମତେ ସବୁ ଆସିବ, ଦଳି ପାରିବି ବି ତାକୁ ଗୋଲ୍ ମାନେ ପୁରୀ ତ ଛୋଟ ସାଇଜ ଟିକେ ହୁଏ ନା। ସବୁ ମୁଁ ପୁରୀ ଟୋଟାଲ ସୁବୁ ଆସିବ ମତେ କରିଦେବି ଟୋଟାଲି। ରୁ ରୁଟି ଟା ଟିକେ ପ୍ରୋବ୍ଲେମ ହୁଏ ଆଉ।
ପୁରୀ ସହିତ ଖାଇବାକୁ ବେଶୀ କୋଉଟା ଭଲ ଲାଗେ?
ପୁରୀ ସହିତ ପନିର ହେଲା କି ମସରୁମ୍ ହେଲା ଏଇଗୁଡ଼ା ଟିକେ ଭଲ ଲାଗେ ଆଉ।
ଚିକେନ୍?
ହଁ ଚିକେନ ହଁ ପୁରୀ ସହିତ ଚିକେନ ଟ୍ରାଏ ବୋଧେ କରିନି ମୁଁ କେବେ ଲାଗ ମନେ ପଡ଼ୁନି କାହିଁ। ନାନ୍ ସହିତ ହିଁ ମୁଁ ଖାଇଛି ଚିକେନ୍ ବେଶି ମୋତେ ବେଶୀ ଭଲ ଲାଗେ।
ହୁଁ ନାନ୍ ସହିତ ଚିଲି ଚିକେନ ପୁରା ଟେଷ୍ଟି ଲାଗିବ। ୱାଓ ନା!
ତମକୁ ସବୁ ରୋଷେଇ ଆସେ ତାହେଲେ?
ନାଇଁ ମତେ ରୋଷେଇ ଆସେନି।
ଆଉ?
ମୁଁ ଖାଇବି ଆଉ ଖାଇବାକୁ ବାଡ଼ିଦେବି। କୁହନ୍ତି ନି ଜେ ନକରିବା ଲୋକ ବେଶୀ କଥା କୁହନ୍ତି! ସେଇ ମୁଁ ଖାଇଦେବି ଏଇଟା ଏମିତି ହେଇଥାନ୍ତା ସେମିତି ହେଇଥାନ୍ତା ସେମିତିଥନ୍ତା ମୁଁ ଏଇଟା କହିଦେବି। ଆଉ ମୁଁ ଯାହାକୁ କହମି ସେ କହ ନିଜେ କରନୁ ନା ନା ଭଲ ହେଇଛି, ନିଜ ଉପରକୁ ଆସିଲି ନା ଖାଇବାଟା ଭଲ ହେଇଛି।
ହେଃ ହଃ ହଃ ମତେ ବି ସେମିତି କୁହନ୍ତି ନିଜକୁତ ଆସିବନି କିଛି।
ହୋଟେଲକୁ ବି କାଟି ଦେବ ଏ ଖାଇବାଟା ମୁଁ ଏଇଆ କହିବି ଯଦି ମତେ କରିବାକୁ ପଡିଲା ତାହେଲେ ମୁଁ ଏଇଆ କହିଦେବି। ହୁଁ ହ।
କଣ କହୁଥିଲ ଗୋଟେ କୁହ?
କୋଉ କଥା କହିଲ?
କଣ ଗୋଟେ କହୁଥିଲ ଦିନେ କଣ ଗୋଟେ କହୁଥିଲ ପା?
ନାଇଁ ତ ମୁଁ ମୁଁ କହୁଥିଲି କି ଆମେ ଏଇ ଦିନେ ହଉଛି ଯାଇଥିଲୁ ସମସ୍ତେ ବାହାରକୁ ବୁଲିବାକୁ ସାଙ୍ଗ ମାନେ ସବୁ ମିଶିକି। ଆମେ ଯାଇଥିଲୁ ଗୋଟେ ହୋଟେଲ କୁ। ସେଇ ହୋ ଦେଲେ ଆମେ ଷ୍ଟାର୍ଟର ଆଇଟମ ଖାଇବୁ ବୋଲି ହଉଛି ପକୋଡା ମଗେଇଥିଲୁ, ଚି ଚିକେନ ପକୋଡା ଆଉ ହଉଛି ପନିର ଟୀକ୍କା।
ହଁ।
ତାପରେ ଆମେ ତାକୁ ମେନ୍ କୋର୍ସ ରେ କହିଥିଲୁ ଯେ ଆଣିକି କଣ କହିଲ ଚି଼ଲ୍ଲୀ ଚିକେନ୍ ଟା ପାଇଁ କିନ୍ତୁ ସେ ଆମକୁ ଆଣିକି ଏଗ ଚିଲି ଦେଇ ଦେଇଦେଇଥିଲେ।
ଆଚ୍ଛା।
ଆମ ମାନଙ୍କ ଭିତରୁ ଜଣେ କହିଥିଲା କି ହଉଛି ଚିଲ୍ଲି ଚିକେନ, ଏଗ ଚିଲ୍ଲି ଖାଇବ ଆଉ ସମସ୍ ସେ କଉଥିଲେ ଚିଲ୍ଲି ଚିକେନ୍ ଖାଇବେ ଆମେ ଯାଇଥିଲୁ ପାଞ୍ଚ ଜଣ। ସେ ଲୋକ କଣ କଲା କଇଲ ଜଣଙ୍କ ପାଇଁ ଆଣିଚି ହଉଚି ଚି ଚିଲ୍ଲି ଚିକେନ୍ ଆଉ ସମସ୍ତଙ୍କ ପାଇଁ ନେଇ ଆସିଚି ଏଗ୍ ଚି଼ଲ୍ଲୀ ହଁ ପରା। ପୁରା ମ୍ ଫାୟାର ସମସ୍ତ ସମସ୍ତେ ପୁରା ଫାୟାର୍ ଆମେ ଏଇଟା ଖାଇବୁନୁ ଆମେ ଏଇଟା ଖାଇଦବୁ କିନ୍ତୁ ଏ ଏଇଟାର ପଇସା ଦବୁନି।
ଆମେ ତ ଏଇଟା କହିନଥିଲୁ କଇଲା ପୁରା ଝଗଡା ମାନେ ପୁରା ଅଲଗା ପ୍ରକାର। ହଁ ଆମେ କୁ ଜଣେ କହିଲା। ତମେ ଭୁଲ୍ ଲେଖିବ ସେଇଟା କଣ ଆମ ଦୋଷ ଆମେ କହିଲୁ ଗୋଟିଏ ପ୍ଲେଟ ଆଣିବ ହଉଚି ଫୁଲ୍ ଏଗୂ ଚି଼ଲ୍ଲୀ ଆଉ ବାକି ଆଣିବ ଚି଼ଲ୍ଲୀ ଚିକେନ୍ ସେ କଣ କଲା କଇଲ ଗୋଟିଏ ପ୍ଲେଟ୍ ଆନିଚନ୍ତି ଫୁଲ୍ ଚିଲ୍ଲି ଚିକେନ୍। ଆଉ ବାକି ସବୁ ଏଗ୍ ଚି଼ଲ୍ଲୀ ହୁଁ। ପୁଣି ଆମେ ମାନେ ସବୁ ଯାଇଥିଲୁ ଆମ ଭିତରୁ ଯିଏ ଏଗୂ ଚିଲ୍ଲି ଖାଇବ କହିଲା ସିଏ କେବଳ ସିଏ ଚିକେନ୍ ଖାଏନି ସିଏ ଖାଲି ଅଣ୍ଡା ଖାଏ ବାକି ଆମେ ସବୁ କିଏ ଅଣ୍ଡା ଖାଉନୁ ବାକି ସମସ୍ତେ ଆମେ ଚିକେନ୍ ଖାଇବୁ। ଏତେ ସାରା ଏଗ୍ ଚି଼ଲ୍ଲୀ କଣ ହବ ପୁଣି ଆମେ ପେମେଟ୍ କରିବୁ କି ନାଇଁ।
ହଁ ସେଇଆତ ସିଏ ବି ପୁଣି ବନେଇ ଦେଇଚନ୍ତି ତମେ ବି ଆଉ
ହଁ ଆମେବି ଆଉ କଣ କରିପାରିବୁ ତ ଖାଇଲୁ ପୁଣି ଅଧା ପଇସା ଦେଲୁ। ଆଉ କଣ କରିବ ସେ ବି କହିଲେ ଭୁଲ୍ ହଁ ସେ ବି କହିଲା। ମୋ ଦ୍ୱାରା ଭୁଲ୍ ହେଇଚି ଆପଣ ପୁରା ଟା ନ ଦିଅନ୍ତୁ ଅଧା ଟା ଦିଅନ୍ତୁ। ତ ଦିଅନ୍ତୁ ଆଉ ଏଇଆ ଉଁ। ଯାଇଥିଲୁ ଗୋଟେ ସାଙ୍ଗର ଜନ୍ମଦିନ ଥିଲା ଆମ ପଟେ ବହୁତ୍ ବଢିଆ କେକ୍ ମିଳେ। ଜନ୍ମଦିନ କେକ୍ ବହୁତ୍ ବଢିଆ ମିଳେ ଆମେ ଯାଇଥିଲୁ ତା ପାଖରେ ଗୋଟେ ହୋଟେଲ ଥିଲା। ତ ସେ କହିଥିଲେ ଯୋଉଠି କେକ ଟା କଟ୍ କଟା ହେଲା ସେ ହୋଟେଲ ବାଲା ସେ କେକ୍ ଦୋକାନ କଇଲା କି ସେ ଆମେ ପଚାରିଲୁ ତାକୁ କୁଇ ଉଠି କୋଉଠି ଭଲ ଖାଇବା ମିଳିବ ସେ କହିଲେ ସେ ହୋଟେଲ ନା ସଜେଷ୍ଟ କଲେ। ହେଲା କିି ସମସ୍ତେ ହୋଟେଲ କୁ ଯାଇଥିଲୁ। ସେ ହୋଟେଲରେ ଖାଇବା ବାଲା ଏଇଆ କଲା ଖାଇବା ଗୁଡା କିନ୍ତୁ ବାକି ଟେଷ୍ଟ ବହୁତ୍ ବଢିଆ ଥିଲା। କିନ୍ତୁ ଯିଏ ଲେଖିଲା ଆମ ଆଡ଼ର୍ ଟା ନେଲେ ସେ ହଉଚନ୍ତି ବୋକ୍ ବୋକା ଲୋକଟେ ସେ ଗୋଟେ ବୋକା ଲୋକଟେ ସିଏ କିଛି ଜାଣିପାରନ୍ତିନି ତ।
ହୁଁ ହୁଁ।
ହେଲା କି ପୁଣି ଆମେ ମାନେ ତାଙ୍କୁ ମାଗିଚୁ ରାବିଡ଼ି ସିଏ ଆଣିକି ଆମକୁ ଦଉଚନ୍ତି ଅମୁଲ ଆଇସ୍କ୍ରିମ୍। ତାହେଲେ ଭାବ ସେ କେମିତିକା କଣ କରିଥିବେ କେମତି ସର୍ଭିସିଂକୁ ଆମକୁ ଦେଇଥିବେ। ହୁଁ।
ଖାଇବା ଟେଷ୍ଟ୍ ଦେଲେ କଣ ହବ ଏମିତି ଯଦି ମାନେ କରିବେ କଷ୍ଟମର ମାନଙ୍କୁ ଆଉ।
ହୁଁ ଆମେ କହିବୁ ଗୋଟେ ସେ ଆଣିକି ଦେବେ ଆମକୁ ଗୋଟେ।
ହଁ।
ଏଇଠି ଆମେ କଣ କରି ପାରିବୁ ଆଉ କହିଲ?
ହଁ ସେୟା।
ହୁଁ।
ତମ ଯାଜ୍ପୁରରେ ସବୁ ମାନେ ସବୁ ମାନେ ଖାଇବା ଜିନିଷ ସବୁ ଭଲ ମିଳେ?
ବହୁତ୍ ଟେଷ୍ଟ ବଢିଆ ମିଳେ।
ହଁ ଯାଜପୁର୍ ଯାଜପୁର ତ ନା ମୁଁ ଯାାଇନି କେବେ ଯାଜପୁର୍ ବୋଧେ।
ଓ ଆଛ ବହୁତ ବଢିଆ ଖାଇବା ମିଳେ ଆ। ଆମର ହୁଁ।
ତମର ମାନେ ସେମିତି କିଛି ଫେମସ୍ ନା ସବୁ ଟେଷ୍ଟି ଖାଇବା ସବୁ ଭଲ ହିଁ।
ଯୋଉ ଟା ଉଠେଇବ ସବୁ ହିଁ ଟେଷ୍ଟି ବଢିଆ।
ଆମର ବି ଶ ମାମୁଁ ଘର ଜଗତସିଂହପୁର ଆମର ବି ସେୟା ମାନେ ପର୍ଟିକୁଲାର କିଛି ଖାଇବା ନାଇଁ କିନ୍ତୁ ଯୋଉ ବି ଖାଇବା ଖାଇବ ସେ ଭଲ ଟେଷ୍ଟି ହିଁ ହେଇଥିବ ସେମିତି କିଛି ଗୋଟେ ତମେ କହିପାରିବନି ଯେ ଏଇଟା ଭଲ ହେଇଥିବ।
କିନ୍ତୁ ବେସିକାଲି ଜାଣିଥିବ ଆମ ଯାଜପୁର ଫେମସ୍ ହଉଛି ଛତିଆରେ କୁହନ୍ତି ଛତିଆ କା
ହଁ ହଁ ହଁ।
ଚଣ୍ଡିଖୋଲର ପେଡା ଜାଣିଥିବ ତ ନିହାତି ଆଁ ଶୁଣିଛ ତ। ଆମର ଏଇ ଦିଇଟା ୟାଙ୍କ ବୋହୁତ ବଢିଆ କିନ୍ତୁ ବାକି ଆପଣଙ୍କ ଯୋଉଟା ଖାଇବା ଆମ ପଟେ ମିଳୁଛି ପନିର ସିଙ୍ଗଡା ମିଳେ। ଛତୁ ସିଙ୍ଗଡ଼ା ମିଳେ ଆପଣ ଯ ତେ ଯୋଉଟା ଖୋଜିବ ଆମ ପଟେ ସେଇଟା ମିଳିବ ଆଉ ବହୁତ ଟେଷ୍ଟି। ଖାଇବା ଆମ ପଟେ ମିଳେ।
ସେ ଯେଉଁ ଛତିଆ ମାନେ ଆମର ଏଇଠି ମାନେ ରିସେଣ୍ଟ ଏବେ ବିରଜା ଛତିଆ ଏଗୁଡ଼ା ସବୁ ଯାଇଥିଲେ ଆମ ଘରୁ। ଆମ ଫ୍ୟାମିଲି ମୋ ମମି ହେରିକା ବି ସମସ୍ତେ ଯାଇଥିଲେ ମୁଁ ହିଁ ଯାଇନଥିଲି ନହେଲେ ଘରୁ ପ୍ରାୟତଃ ସମସ୍ତେ ଯାଇଥିଲେ ଆମେ କେବଳ ଦି ତିନି ଭଉଣୀ ଯାଇନଥିଲୁ ନହେଲେ ଘରୁ ସମ
ଆଛ ଆଚ୍ଛା ଆଛା ଛତିଆ ଆସିଛନ୍ତି ତାନେ
ହୁଁ ନାଁ ମୁଁ ଯାଇନି ପା ସେ ସେମାନେ ସବୁ ଯାଇଥିଲେ ଆମକୁ ବି କୋହୁଥିଲେ ଯିବା ପାଇଁ। କଣ ଗାଡିରେ ଜାଗା ହେଲାନି ଘରେ ସମସ୍ତେ ଗଲେ ଆମେ ହିଁ ଗଲୁନି କେବଳ ବୋଲି ଆଉ ସମ - ଘରୁ ଯାଇଥିଲେ ବୁଲିପା ପାଇଁ ମାସେ ଦି ମାସ ତଳେ ଯାଇଥିଲେ।
ଆଉ କେବେ ଗୋଟେ ବୁଲିବାକୁ ପଳେଇ ଆସିବ ଆଉ ସ୍କୁଟି ତ ଶିଖିଛ ନା ସ୍କୁଟି ଧରିକି ପଳେଇଆସିବ।
ହଁ ସ୍କୁଟି ଧରିକି ଗଲେ ବି ଏଉଠୁ ହେଇଯିବ ଏଇଠୁ କଟକ ଯାଜପୁର ଆଉ କଣ?
ହଁ ଆମେ ପା ଭୁବନେଶ୍ଵର ଯାଇବି ସ୍କୁଟି ରେ ଯିବା ଆସିବା କରିଦଉଛୁ। ତ ଏଇଟା ତ କିଛି ହଁ ଆରାମସେ ଆସି ହେଇଯିବ। ହୁଁ ଖାଲି ଗାଡି ଚଲେଇବାର ଟିକେ ଏକ୍ପପେରିଏନ୍ସ ହେବା ଦରକାର ନହଲେ ଅ ଅଣ୍ଟା ବିନ୍ଧିବ ଦି ଜଣ ଦୁଇ ଜଣ ସାଙ୍ଗ ହେଇକି ଆସିଲେ ତୁ ଟିକେ ଚଲେଇଲୁ ସିଏ ବସିଲା ସେ ଟିକେ ଚଲେଇଲେ ତୁ ଟିକେ ବସିଲୁ। ହଁ ଏମିତି କରିଲେ ହିଁ ହେଇପାରିବ ନହେଲେ ତା ଛଡା ଆଉ କିଛି ଅଲଗା ବାଟ ହେଇନାହିଁ ତ। ହୁଁ। ଏଇ ସବୁ ଚାଲିଛି ଆଉ। ମା କଣ କରୁଛନ୍ତି?
ମୋ ମମି ସେ ରୋଷେଇ ହିଁ କରୁଥିଲା ଆଉ ରୋଷେଇ ସାରିବଣି ଏବେ ଆମେ ତ ସମସ୍ତେ ଆସିଲୁଣି ଟାଇଏଡ଼ ହେଇକି। କହିବ ଖାଇବା ପାଇଁ ଆଉ ଥକି ଯାଇଛିୁ ପୁରା ଖାଇକି ଶୋଇବୁ ଆଉ।
ସେ ପୁରା ସନ୍ଧ୍ୟା ବେଳୁ ରୋଷେଇ କରୁଥିବେ?
ହୁଁ। ସନ୍ଧ୍ୟାବେଳୁ ତ କରୁନଥିଲା ଏବେ ଆମେ ଆସିଲା ପରେ ହିଁ ସେ କର ଆମେ ନେଇକି ଆସିଲୁ ଖାଇବା ସିଆଡୁ ଆଉ ଯାହା ରୁଟି ଫୁଟି ଯାହା ଆମ ପାଇଁ ଯାହା ଟିକେ କରିଦବ ଆଉ ଆମେ ଖାଇବୁ ଶୋଇବୁ ଆଉ।
ଆଚ୍ଛା ଆଛା ହଉ ଆଉ ଆଉ
ଆଉ କଣ?
ବାହାରେ କେତେ ଦିନ ରହିଛ ତମ ବର୍ଷେ ପୁରା ବାହାରେ ରହିଲ ନା ଦିଦିଙ୍କ ସହିତ କିନ୍ତୁ ଏକା ରହିଛ।
ଦିଦି ସହିତ ଗୋଟେ ବର୍ଷ ରହିଲି ତା ପୂର୍ବରୁ ଦୁଇ ବର୍ଷ ରହୁଥିଲି ଏମ୍ ବି ଏ କରୁଥିଲି ନା ଆମ ହଷ୍ଟେଲରେ ରହୁଥିଲି। ସେତେବେଳେ ସେତେବେଳେ ଆମର ଫୂଡିଙ୍ଗ ହଷ୍ଟେଲ